କଅଁ କରୁଚ?
ପୁଅକୁ ଏଠି ପଢ଼ଉଥିଲେ ଆଉ ତୁ କଣ କରୁଛୁ?
ସେଇ ଖାଇକି ଜଷ୍ଟ ଉଠିଲି।
କଣ ଖାଉଥିଲୁ?
ମୁଁ ଖାଉଥିଲି ମା କହୁଥିଲେ ତ ପିଠା ଯଉ ହୁଁ ହୁଁ କଣ ଚୁଡ଼ା ଆଉ ଚାଉଳ ମିଶେଇକି ପିଠା।
ହୁଁ।
ମାନେ କଲେ ଭଲ ସଫ୍ଟ ହୁଏ ୟୁଟ୍ୟୁବ ରୁ ଦେଖିକି।
ହୁଁ।
ତହିଇଥି ଯୋଗୁ ମୁଁ ଚାଉଳ ଆଉ ଚୁଡା ମିଶେଇକି ଯୋଉ ପିଠା କରିଥିଲି
ହୁଁ।
କୁ ଝିଅ କୁ ଗାଜର ଆଳୁ ଗ୍ରେଟ ଗ୍ରେଟ କରିକି ଦେଲି ସେ ଚିଙ୍ଗୁଡି ଦିନରେ ଖାଇ ନଥିଲା ଖାଇଲା ମୁଁ ମୋର ଯୋଉ ଅ ସକାଳର ଆଳୁ ଭଜା ଥିଲା ଯେମିତି କରନ୍ତି ପିଠା ମାନେ ଆଗ ଦେଇକି ତା ଥି ଆଳୁ ଭଜା ତାପରେ ଫୁଣି ଆଉ ଗୋଟେ ପରସ୍ତ।
ହଁ ହଁ ହଁ।
ଦିଦି ତାର ପଖାଳ ଭାତକୁ ମାଛ ବେସର ଖାଇଲା। ମତେ ମାଛ ଆ ଟିକେ ଅସକୁଲଉଛି ତ ମୁଁ ଖାଉନି ଆଉ। ପୁଅ ତାର ସିମେଇ ଉପମା।
ଖାଇବା ତାରଲେ ସୋଇଲାାଣି ତମ ମାନଙ୍କର।
ହଁ ଖାଇକି ଜଷ୍ଟ ଉଠିଲୁ।
ଆଉ କଣ ଆମର ଆଳୁ ପୋଟଳ ଭଜାକୁ ରୁଟି କରିଛୁ। ଛୁଆଙ୍କ ପାଇଁ ପାସ୍ତା କରିଥି ତ ରସ ମାଣ୍ ଟିକ ଟିକେ ଯାହା ଖାଇଛନ୍ତି ଆଉ। ଏହି ବୋଉ ଖାଇଲେ ଉଁ ମାଛ ଝୋଳ କୁ ଭାତ। ହଁ। ଆଉ ମୁଁ। ମତେ ଭୋକ ହେଲା ତ ଖାଇ ଦେଇଛି ଆଉ କେହି ଖାଇନାହାନ୍ତି। ଆସିନାହାନ୍ତି ତ ଆଉ ଖାଇନାହାନ୍ତି।
ହଁ।
ହ ହ।
ଆଉ। ଆଉ କଣ ତମର ଯୋଉ ମନାଲି ବୁଲିଯିବ ବୋଲି ତମର ପ୍ଲାନିଂ ଥିଲା। କଣ ହେଲା?
ମନାଲି ଯୋଉମାନେ ଯାଇଥିଲେ ଏଇ ସମୟରେ ସେମାନେ। ନାହିଁକଲେ ଆଉ ଆଉପେରେ କେହି ଜଣେ ସାଙ୍ଗ ମିଳିଲେନି ଆଙ୍କୁ।
ଆଉ ଟିକେପୂର୍ବରୁ ଯିବାକଥା ମାନେ ଏଟାହେଲା କେତେ ଜୁନ୍। ମେ ର ଯିବ ଠିକ ଅଛି। ହେଲା।
ନାଇଁ ସେଇ ମା ନାଇଁ ନାଇଁ ଦେଖ। ହଁ ଦେଖେ ସେ ଯେତେବେଳେ ଜୋଷ୍ଣୁ ଫଲଟା ଦେଖିବାକୁ ଗଲେ। ସେ ଲେଖିଛି। ମାର୍ଚ୍ଚ ମାସ ଭିତରେ ଯିବୁ।
ଓ ଅପା ଏକା ମାର୍ଚ୍ଚରେ ବି ଯାଇଥିଲେ ନା ଅପା କା ମାର୍ଚ୍ଚରେ ଯାଇଥିଲେ।
ସେଇ ବେଳକୁ ଗଲେ ସ୍ନୋଫଲ ଦେଖ
ହଁ ସ୍ନୋଫଲ୍ ଦେଖିବନି ନାଇଁ ତାପରେ ତାପରେ ତାହେଲେ କମେଇଯିବ ହଉ ପଛେ
ଆଉ ଏଇନୁ ଏଇନୁ ଯେହେତୁ ଆଗକୁ ତାଙ୍କର ରେଡ଼ ୱାର୍ଣ୍ଣିଂ ଦେବେ। ତ ଏବେ ପାଆ ଜୁ ତାଙ୍କର ବରଫ ଯୋରା ହେରାସବୁ ମାନେ କଣ କହିଲୁ ପାଣି ହେଉଛି। ଖରାକୁ ତ। ଏଇନୁ ଗଲେ କିଛି ଲାଭ ନାହିଁ ଗୋ ଗୋଟେ ଜାଗାରେ ବରଫଥିବ ଯୋଉଟା କି! ତୁମକୁ ଏପାହାଡ ଉପରକୁ ଯିବାକୁ ଗୋଟେ ବରଫ ଦେଖିବା ପାଇଁ ଆଉ ହେଇ ସମେ ଗଲେ ଗଲେ କଣ ସବୁଠି ବରଫ ତମେ
ନାଇଁ ସ ସେଇଆତ ସେଇଥିରୁତ ମାନେ କଟିଗୁଲା ମାନେ ଏଇ ମାର୍ଚ୍ଚ ଏପ୍ରିଲ ମେ ଏଇ ଟାଇମରେ ହିଁ ଯାଆନ୍ତି।
ଗୋଟେ ଜାଗାକୁ ଯିବ ଯୋଉ ତାର ଯୋଉ ତା ମାନେ ଅନୁଭବ କରିବା କଥାଟା କରି ପାରିବନି ତାହାଲେ ଲାଭ କଣ।
ନାମ ହେମିତିଆଉ ବି ହବ କି ଅପା ହେକା ଅପା ହେକା ଯୋଉ ଯାଇଥିଲେ। ଅପାଙ୍କୁ ଏତେଭଲ ଲାଗିଥିଲା ମନାଲି। ଅପା ଦିଥର
କିଏ କିଏ କହୁଛନ୍ତି ମୋନାଲିରେ କିଛି ଦେଖିବା ପାଇଁ ନାହିଁ ମୋନାଲି ଟା
କୁହନ୍ତି କି ଥରେ ତ ଯିବା କଥା କହିଲେ ବହୁତ ବଢିଆ ଆସିବାକୁ ଇଚ୍ଛା ହବନି ତାର ଯୋଉ ଭିୟୁ ଅଛି। ଆଉ ପୁରା ଚାରିଆଡେ ବରଫ ଆମର ଯେହେତୁ ଇଆଡେ ପାହାଡ ଏରିଆ ନର୍ମାଲ ଏରିଆ ଆମକୁ ବରଫ ଜାଗା ଟା ଭଲ ଲାଗିବନି କି।
ହଁ ସେଇଆ।
ଆଉ ଚାରିଆଡେ ବହୁତ ବହୁତ ବର କଥା ହେଇ ହେଲା। ଆଉ ଅପା ଯୋଉ ଯୋଉ ଜାଗା ବି ଯାଇଛନ୍ତି ଫ ପଟ ପଠେଇଛନ୍ତି ଯୋଉ ଇଏ ର ବଢିଆ ବଢିଆ ନା ଆଉ ସେ ନହେଲେ ଜଣକୁ ଭଲ ନ ଲାଗିଲ ଯେମି କି ମୋତେ କହ।
ସେଇଟା ପା ହେଇଟା ଭଲ ମୁଁ ଶୁଣିଚି କିନ୍ତୁ ଯୋଉ ଦେଢଶୁ ଦି ଜଣ ଯାକ ଯାଇଥିଲେ ସେମାନେ କହିଲେ ସବୁଠୁ ବେକାର
ନାଇଁ କିନ୍ତୁ କଣ କହିଲୁ ଲୋକ ନେଇକି ହେଲା ମାନେ କାହାକୁ କେମିତି ପସନ୍ଦ ଆମକୁ ଯଦି ଖାଲି ବରଫ ପସନ୍ଦ ଆମକୁ କୋଉ ମନେ ହଁ ପସନ୍ଦ ହବ ହଁ ଖା ଯିବା ବରଫ ଆଉ ଲୋକ ଭାବିବେ କି ହଁ ଆମେ ତା ଆଡେ ଯିବୁ ଖାଲି ବରଫ ଦେଖିକି ଆସିବୁ ହେଲା
ନା ହଁ ପା ପା ମଣିଷ ପା ସ୍ନୋଫଲ ଦେଖିବ ବୋଲି ନଉଚି ଗୋଟେ ଗୋଟେ ଭଡା ଯୋଉ ମ୍ କରୁସନ୍ତି ଆର୍ଟିଫିସିଆଲ ବରଫ ତାର ମଜା ନେବା ପାଇଁ ଯୋଉ କରୁଚନ୍ତି ଘର କରିକି
ଆରେ ଅ ଗୋଟେ ଘଣ୍ଟା ଣ୍ଟା କୁ ଜଣକା ବାରଶହ। ଆମେ ଝିଅ ମୁଁ ହଁ ଝିଅ ମୁଁ ତୋ ଭାଇ ଯାଇଥିଲୁ। ଆଉ ସେଠ ତ ମ ମାନେ ଏତେ ଥଣ୍ଡା ଲାଗିଲା ପାଞ୍ଚ ମିନିଟ୍ ଆମେ ହେଇଥେର ଥିରେ ମାନେ କରି ବରଦାସ୍ତ କରିପାରିଲୁନି। ଆମ ପଇସା ଗଲା କିନ୍ତୁ ଆମେ ଭାବି ପାରିଲୁନୁ।
ହାଇଦ୍ରାବାଦ ରେ ଆମେ ଏନ୍ତି ଯାଇଥିଲୁ ଯୋଉ ହେଇଠେ ଏମିତି ହେଇଥିଲା ଆମେ ମାନେ ସିନା ପଶି ଗଲୁ ପଶି ଗଲୁ କିନ୍ତୁ ବେଶୀ ସମୟ ରହିପାର ଦନ ଏଇର ମାନେ ଏଇଥିରେ କଣ କା ସିନା ବରଫ ରାବ ବ ପକଉଚନ୍ତି ଚାରିପଟୁ ସେ ମାନେ ନାଇଁ ନାଇଁ ଗୋଟେ ମାନେ କଣ କହିଲୁ ଗୋଟେ ପ୍ରାକୃତିକ କୃତ୍ରିମ ଦିଟା ଆକ ଜାଗା ଅଛି ଯୋଉଟା ତାର ମଜା ଅଲଗା ଏଇଟା ବରଫ ବରଫ ଲାଗୁଚି ହେଟାର ଗୋଟେ ମଜାଲଗା ଲାଗିବ ହେଟା ଯେହେତୁ ତାର ସେ ପା
ଜଣା ପଡି ଯାଉଚି ନା ବରଫ ହେଇଚି ବୋଲି। ଆମ ତଥାପି ଅ ତୁ ତ ହେଲେ ପ୍ରକାରେ କିଛି ଟାଇମ୍ ରହିଲୁ ଝିଅ ଗେ ଭିତରକୁ ଘର ଭିତରକୁ ପଶିଲା ଅଧା ବାଟରୁ ଫେରିକି ଆଲା ମତେ ଭଲ ଲାଗୁନି ମତେ କେମିତି ଲାଗୁଚି। ଆମେ କେତେ ବାଧ୍ୟ କଲୁ ଆରେ ଏତେ ଟଙ୍କା ଦେଇକି କରିଚେ ଆସେ ଟିକେ ଭିତରକୁ ହଁ ହଁ ତାପରେ ଆମେ ଯୋଉ ଅ ନା ଥୁରା ଯାଇଥିଲୁ ଆମେ ଭିତରେ ବହୁତ ଗୁଡେ ପିନ୍ଧିଥିଲୁ ନା ଭିତରେ ଯେମିତି କହିଲୁ ଗୋଟେ ପିନ୍ଧିଥିଲି ତାପରେ ଟପ୍ ପିନ୍ଧିଲ ତାପ ଗୋଟେ ସଟ୍ ସାଟ୍ ପିନ୍ଥିଲି ତା ଉପରେ ଭରକୁଟୁ ପିନ୍ଧଥିଲି ଏତେକ ହେଇକି ବି ଆମକୁ ଥଣ୍ଡା ଲାଗୁଥିଲା ହେଲା। ଆଉ ଇଏରେ ଥଣ୍ଡା ଲାଗିବନି?
ନାଇଁ ହେରା ମାନେ ପୁଣି ଅପରିଷ୍କାର ସମସ୍ତେ ଯୋଉ ଗାଧ୍ କୁଦେକୁଦା ହେଇରା ଗୋଟେ ଅଲଗା ମାନେ ସେତେ ଗୋଡ ଅପରିଷ୍କାର ଲାଗିଲା ମା ମାନେ ଦେଖେ ନାଇଁ ନାଇଁ ଧଳା ବରଫଟା ସମସ୍ତେ ଚାଲି ଚାଲି ନାଲିଆ କରିଦେଇଛି। ମାନେ ଏମିତି ନୁହେଁ ଯେ ଏଇଟା ନେବ୍ ନବନି ସେଟା ନବନି ନୁହେଁ ନା। ନିଜ ନିଜ ଅନୁସାରେ ସମସ୍ ସମସ୍ତେ ପିନ୍ଧିକି ଯାଉଥିଲେ ସେତେବେଳେ ଗୋଟେ ମାନେ ଗୋଟେ ମାନେ ଦେଖିକି ହିଁ ଭଲ ଲାଗନ୍ତି।
ନାଇଁ ତାପରେ, ହଁ ନାଇଁ ସେମାନେ ଯୋଉ ସୁଉଜରା ପିନ୍ଧୁଛନ୍ତି ସେଇ ବରଫ ପାଇଁ ସ୍ଲିପ କରିବନି ବୋଲି ସେମାନେ ସେଇଟା ହିଁ ପିନ୍ଧୁଛନ୍ତି ନା, ଯଦି ନେଇକି ବି ଯିଏ ଯାଉଛି ଗାଡିରୁ ବାହାରିକି ସେଇଟା ପିନ୍ଧୁଛି। ସେମିତି ନାହିଁ ଯେ ଗନ୍ଦା ହେଇଥିବ ଇଏ ହେଇ
ଯାଇଥିଲୁ ବୁଟ ନିଜେ ଆମେ ପିନ୍ଧିକି ଯାଇଥିଲୁ ହେରା ନାଇଁ ନାଇଁ ଦେଇଥିଲେ ବୋଧେ ମନେ
ନାଇଁ ଦିଅନ୍ତି ନା, ଭଡାକୁ ରେଣ୍ଟକୁ ମିଳେ। ରେଣ୍ଟକୁ ମିଳେ ତମେ ମାନେଏ-ଏ ହଁ ନେଇକି ଆମେ ବି ପିନ୍ଧିଥିଲୁ ନା, ହଁ।
କଣ ପିକିନିକ୍ ପାଇଁ ଯାଇଛି।
ଆଉ ଗୋଡରେ ଏଇ ଯୋଉ ରବର ଟାଇପ୍ ର ଯୋଉ ବୁଟରାକ ଯେ ତମକୁ ସ୍ଲିପ୍ କରିବନି।
ହୁଁ ହୁଁ ନାଇଁ ଦେଇଥିଲେ ତାଙ୍କର ଏଣ୍ଟ୍ରି କଲା ପୂର୍ବରୁ ସେରା ସବୁ ମିଳୁଥିଲା ମନେ ପଡିଲା କହିଲାଠୁ।
ମାନେ ବରଫଡା଼ରେ ଆଁ ଆମେ ସ୍ଲିପ୍ କରିବା ପଡିବ।
ହୁଁ ଉଁ ହୁଁ ଯାଇକି ମାନେ ଖେଳିଥିଲୁ ଯେହେତୁ ପଇସା ଦେଇକି ଯାଇଛୁ ମାନେ ବେଶୀ ନାଇଁ ଦଶ ପନ୍ଦର ମିିନିଟ୍ ଖେ
ନାଇଁ ଆମେ କିନ୍ତୁ ଆ ପୂର୍ବ ବର୍ଷ ମାନେ ଆ ପୂର୍ବରୁ ଯେବେ ଯାଇଥିଲୁ ଗ୍ୟାଙ୍ଗଟକ୍ ଆମେ ବି ସିନା ନାଥୁଲା ଯାଇନଥିଲୁ କି ଜିରୋ ପଏଣ୍ଟ ଯାଇନଥିଲୁ କିନ୍ତୁ ଆମେ ଯୋଉ ସାଇଟରେକା ସବୁ ବରଫ ପଡିଥିଲା। ସେଇମାନେ କିନ୍ତୁ ସବୁ ଖେଳାଖୁଳି କରିକି ଫୋଟୋ ଫୋଟୋ ଉ ଉଠା ଉଠି କରିଥିଲୁ ସେଇଠା ବି ଆମେ ସେଇ ସୁ ପିନ୍ଧିଥିଲୁ ରବର ର ନହେଲେ ମାନେ ସ୍ଲିପ ହେଇଯାଉଥିଲା ନା। ଇଏ କରି ହବନି ସେ ସେଇ ଯାହା ହେଲେ ବି ବରଫ ପାହାଡ ଦେଖିଲେ କେତେ ସୁନ୍ଦର ଲାଗୁଛି କହିଲୁ? ଆଉ ତତେ ଯୋଉ ଭାଇ କହିଲେ କି ନାଇଁ ଆଉ କିଛି ନାହିଁ ଦିଥର ହେଲୁଣି ତାଙ୍କୁ ଯଦି କିଛି ନଥିଲା କଣ ପାଇଁ ଦି ଥରେ ଯାଇଥିଲେ?
ହଁ ଏଇଟା ଆମର ପଏଣ୍ଟ ଥିଲା ଯଦି ତମକୁ ଭଲ ଲାଗିଲାନି ତାହେଲେ ତମେ ଦିଇ ଥର ଗଲ କାହିଁକି ଏଇ ମଝିଆ ଭାଇକି ଆ ଆମେ ଯୋଉ କଥା ହଉଥିଲୁ ଯଦି ତ ଯୋଉ ଅପାମ ଯଦି ତାଙ୍କୁ ଭଲ ଲାଗେ ସେ ଦି
ଭଲ ଲାଗିଲାନି ତାହେଲେ ସେ ଦିଥର କଣ ପାଇଁ ଗଲେ ତା ମାନେ ଭଲ ଲାଗିଛି ଦିଥର ଦେଖିକି ମନ ଭରି ଯାଇଛି ଆଉ ଏଥର ଭଲ ଲାଗିବ କି? ହଁ। ହଁ। ତାପରେ ହେଇ ଜାଗା କଣ ସାଙ୍ଗସାଥି ଟିକେ ହେଇକି ଯିବ ବୁଲା
ହଁ ସିଏ ହେଇ
ଆଉ କିଛି ନହେଲେ କଣ ଦି ତିନି ଜଣ ଗ୍ରୁପ୍ ଦି ଜଣ ଗ୍ରୁପ୍ କି ତିିନିଜଣ ଗ୍ରୁପ୍ ତମକୁ ବଢି଼ଆ ଲାଗିବ ବୁଲିବା। ଯଉ ଠିକି ହଉ ଏକ ଏକା ଏକା ଗଲେ କଣ ଭଲ ଲାଗିବ କି?
ସେଇଆ ବା ସେ କହୁଥିଲେ କହିଲେ ନହେଲେ ନାଇଁ କୁଲୁ ସି ଯୋଉ ଅଛି ମୁଁ ମୋ ସାଙ୍ଗ କଲେ ତାକୁ ନହେଲେ ଡାକିବା କି ସେ ମୋବାଇଲ ଦୋକାନ ଦେଇଛି ନା।
ହଁ ନାଇଁ ନେଷ୍ଟ ବର୍ଷ ହେଲେ ଯଦି ଟିକେ ଆଗୁଆ କହିବ। ମୁଁ ଭାଇକି ଟିକେ କନ୍ଭେନସ୍ କରିବି ହେଲା।
ହୁଁ ହୁଁ।
ମାନେ ଯଦି ଆଗୁଆ କହିଲ ହେଲା।
ହଁ ଦେଖିବା ମୁଁ ଯଦି
ହଁ, କାରଣ ମୋ ଟିକେ ଯିବାର ଇଚ୍ଛା ଅଛି ସେମିତି ହଉ ପଛେ ଆଉ କଉ ସବୁ ଜାଗାକୁ ଯାଇ ହବ କହୁନୁ। ହୁଁ ଗୋଟେ ଗୋଟେ ଜାଗାକୁ କଥା ଅପା କହିଲେ ଯା ହେଲେ ଦେଖିବୁ ତୁ ଥରେ ମୋନାଲି କି ଜାମ୍ମୁକାଶ୍ମୀର ଯିବୁ। ହୁଁ ଆଉ ଜାମ୍ମୁକାଶ୍ମୀର ସିନା କିଏ ଗଲେ।
ନାଇଁ ଆମ ଯାହା ହେଲେ ପ୍ରୋଗ୍ରାମ ଆର ବର୍ଷକୁ କରିବୁ ମ ନା ନା କାଶ୍ମୀର।
ହଁ କାଶ୍ମୀର ମୁଁ କହିବି ଯେ କାଶ୍ମୀର କାଶ୍ମୀର ଗଲେ ବଢିଆ ହୁଅନ୍ତା ହେଲା। ମୁଁ ଯାହା ହେଲେ ଆଙ୍କୁ କନ୍ଭେସ କରିକି ଯାଆନ୍ତି। କାଶ୍ମୀର ଏବେ ତ ବଢିଆ ଅଛି ନା ଆହୁରି ବରଫ ଅପା ଭିଡିଓ ଦେଖୋଉଥିଲେ ମାନେ ତୁ ଆଶ୍ଚର୍ଯ୍ୟ ହେଇଯିବୁ ଯୋଉ ଭଳିଆ ବରଫ। ଚାରିଆଡେ ବରଫ ଗଛ ଫଛ ସହ ବରଫ ପୁରା ଫୁଲ୍ ହେଇକି।
ହୁଁ । ଆସିବାର ପରେ ଦେହ ଖରାପ ହବ ପୁଣିି ଯେ।
ଯାହେଲେ ମତେ ଲାଗୁନି ଆମେ ସେଇଠି ମାନେ ଠିକରେ ସର୍ଭାଇଭ କରିପାରିବା ବୋଲି। ମାନେ ତୁ ଇମାଜିନ କରିପାରିବୁନି ମତେ ସେ ଯୋଉ ଫଟୋ ଦେଖୋଉଥିଲେ ଭିଡିଓ ଦେଖୋଉଥିଲେ ଗୋଟେ ଗଛ ନର୍ମାଲି ଦେଖାଯାଉନି ଖାଲି। ଏତେ ବରଫ ଯୁଆଡେ ଯିବୁ ବରଫ। ବହୁତ ହେଇଥିଲା ନା ସେ ଯୋଉ ଟାଇମରେ ଯାଇଥିଲେ। ସେ ମୋତେ ଲାଗୁଛି ବୋଧେ ମାର୍ଚ୍ଚ ରେ କି କଣ ଯାଇଥିଲେ ବୋଲି। ମାର୍ଚ୍ଚ ରେ କି କଣ ଯାଇଥିଲେ ମତେ ଲାଗୁଛି।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
ଆଉ ଯଦି ଦେଖିବା ନହେଲେ ନାଇ ଆର ବର୍ଷ ପ୍ଲାନିଂ କର ଯୋଉ ହୁଁ ଇଏ ହଉ। ମାନେ ଜାମ୍ମୁ କାଶ୍ମୀର। କି ମନାଲି ହଉ।
ହଉ ହଉ, ହଉ ରଖୁଛି ଯାଉଚି ପୁଅଟାକୁ ଟିକେ ପଢାଏ ଆଉ।
ନାହିଁ ମାନେ ହୁଁ। ଏକାବେଳେ ତୁ ରଖିବୁ କଣ ପାଇଁ? ହଉ ହଉ ହଉ ରଖୁଛି ମୁଁ ଏପଟେ ଝିଅ ବି ଡାକୁଛି।